ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ।
ହ୍ୟାଲୋ।
ହଁ।
କଣ କରୁଚ?
ଏଇ ବସିଚି ବାହାରେ ଆପଣ।
ହ୍ୟାଲୋ।
ଆପଣ କଣ କରୁ
କଣ କରୁଚ?
ଆପଣ କଣ କରୁଚନ୍ତି?
ଏଇ ରୋଷେଇ ସାରିକି ଆସିବି ଟିକେ ଗଡ ପଡ ହେଲି ଆଉ।
ଜୋରେ ଟିକେ କଥା ହୁଅନ୍ତୁ ଜୋରେ।
ରୋଷେଇ ସାରିକି ଆସିକି ଗଡ ପଡ ହଉଛି।
ଓହୋ ରୋଷେଇ କଣ ହେଇଥିଲା?
ଆଜି ହେଇଥିଲା ରୁଟି ପୋଟଳ ଆଳୁ ଭଜା ଆଉ। ପୁଅ ଯାଇଥିଲା ଭଦ୍ରକ ଆଣିଥିଲା ମୋମୋ ମୋମୋ ଟିକେ ଖାଇଲୁ। ଆଉ ରୁଟି ଖିଆ ହେଇନି ହବ ଆଉ।
ଆଚ୍ଛା ରୁଟି ସାଙ୍ଗରେ ଆଉ କଣ?
ରୁଟି ଭଜା କ୍ଷୀର ଦୀପ ପୋଟଳ ଆଳୁ ଭଜା।
ହୁଁ ଆଉ କୋଉ ପରିବା ବେଶୀ ଭଲ ଦେହ ପାଇଁ?
ପରିବା ତ ବେଶୀ ହେଲା ଶାଗ ଡାଲି ନାଉ ଅମୃତଭଣ୍ଡା କଦଳୀ ବିଟ୍ ଗାଜର ସବୁଜ ପରିବା ଆମ ପୂରା ସବୁ ଦେହ ପା ଭଲ।
ହୁଁ ଆଉ ମତେ କିଛି ପଚାରନ୍ତୁ ମୁଁ କହିବି?
ଆଉ ତମେ ଆଜି ଦିପ କଣ ଖାଇଥିଲ?
ଭାତ ଡାଲି ମାଛ ତରକାରୀ ଆଉ ନାଡ଼ି ଆଉ ଶାଗ ପକେଇକି କଣ ଗୋଟେ ହେଇଥିଲା ଆଉ ଭେଣ୍ଡି ଆଳୁ ଭଜା ଆଉ ଆଳୁ ଛେଚା ଏତିକି।
ଆଉ ଆଉ ରୋଷେଇ ସବୁ କଣ ଶିଖିଛ।
ମୁଁ ଚିକେନେଶିଖିଛି, ମାଛ ବି ଶିଖିଛି, ଆଉ ମେଗି ଶିଖିଛି, ଆଳୁ ଭଜା ଶିଖିଛି ଆଉ ଭାତ ବନେଇବା ଶିଖି ନାଇ କି ଡାଲି ବନେଇବା ବି ଶିଖି ନାଇ ଏତେ କିଛି ଶିଖି ନାଇ ଆଉ ମୋମୋ ବନେଇବା ଶିଖିଛି ଭଲସେ ଆଉ ମ୍ୟାଗି ଟା ଆଉ କିଛି ଶିଖିନି।
ଅ ରୁଟି କରିବା ଶ ଖିବ ପରଟା, ପୁଡ଼ ପିଠା
ଚକୁଳି ପିଠା
ହୁଁ
ହୁଁ ଆଉ କଦଳୀ ଚଡଚଡି ଟା କେମିତି ତିଆରି ହୁଏ କୁହନ୍ତୁ।
କଦଳୀ ଚଚଡ଼ି ତା ଦେହର କଦଳୀ ଟେ ଟୁ ଯେତେ କାଟିଲା ବେଳେ ତା ଚୋପା ଟାକୁ କାଢିକି ରଖିବେ। ରଖିକି ତାକୁ କଣ କରିବ ନା କୁଚେଇଦବ କୁଚେଇ ଦେଇକି ତାପରେ ତାକୁ ଧୋଇଦବ। ଧୋଇ ଦେଇକି ତାକୁ ଟିକେ ଖଡା କଡ଼ାର ଭାଜି ଦବ ଭାଜିକି ତାକୁ ଟିକେ ଥଣ୍ଡା କରିବ ତାପରେ ତା ସାଙ୍ଗର ପେଷ୍ଟ ଦବ ଲଙ୍କା, ଜିରା, ରସୁଣ, ପିଆଜ ଗ୍ରାଇଣ୍ଡିଙ୍ଗ କରିଦବ। ଯଦି ଆଳୁ ଖାଇବ ଆଳୁ ପକେଇବ ନହେଲେ ନର୍ମାଲ ଯେମିତି ବି ତମର ସେମିତି କରିବ ସେଇ ଯୋଉ କଦଳୀ ଚୋପା ଟାକୁ ଭାଜିକି ରଖିଥିବ ତାକୁ ଟିକେ ପାଣି ଦେଇକି ପେଷ୍ଟ ଭଳିଆ କରିଦବ କରିଦେଇକି ତାକୁ ଅଲଗା ଜାଗାରେ ରଖିବ। ତାପରେ ତେଲ ପକେଇବ ଫୁଟଣ ପକେଇବ ପିଆଜ ପକେଇବ ବିଲାତି ଯଦି ଗୋଟେ କି ଦିଟା ତମ ହିସାବରେ ଯେତେଟା ଖାଇବ ପକେଇବ। ମସଲା କୁ ଟିକେ ଭଲ ଭାବରେ କଷିବ ମସଲା ଅ କଷା ହେଇଗଲା ପେଷ୍ଟ ଟିକେ ମସଲା ଦେହରେ ଢାଳିକି ତାକୁ ଟିକେ କଷିବ କଷିକି ତାପରେ ତମର ଯଦି ଶୁଖିଲା ବାଲା ଖାଇବ ଶୁଖିଲା କରିବ। ନନଭେଜ ପାଣି ବାଲା ଖାଇବେ ଟିକେ ପାଣି ଦେଇବି ଯଦି ତମେ ଖଟା ଖାଇବାରେ ଥିବ ଖଟା ଟିକେ ଦବ ନ ହେଲେ ନାଇ ନର୍ମାଲ ସେମିତି ଖାଇଦେବ ଆଉ।
ହୁଁ ହୁଁ
ହେଇଗଲା।
ଭାତ ଖାଇତେ ଭଲ ଲାଗେ ନା ରୁଟି ଖାଇତେ ଭଲ ଲାଗେ।
ବି କିଛି ନାହିଁ ଭାତ ଖାଇନେ ବି ଖାଇଦେମି ରୁଟି ଖାଇନେ ବି ଖାଇଦେମି। ଚୁଡ଼ା ମୁଢି ଖାଇଲେ ବି ଖାଇଦେମୀ। ଛତୁଆ ଖାଇଦେ ମୁ ଖାଇଦେମି ଯାହା ହେଲେ ବି ଚଳିବ।
ଆଉ ଆପଣଙ୍କର? ଝିଅ ପୁଅ କେତେ ଯଣ।
ମୋର ଦିଇଟା ଝିଅ। ଗୋଟେ ପୂର୍ଣ୍ଣତୟା ଗୋଟେ ଟେ ଯୋଗମାୟା।
ନାଇଁ ନାଇଁ ନା ନିଅନ୍ତୁନି
ବାୟା ଆଉ।
ଆଉ ଆଉ ଆପଣଙ୍କର ଦେହ ପା ଭଲ ଅଛି।
ହଁ ସେମିତି ଆଉ ଗୋଡ଼ ଗୋଟେ ମୁଡି ହେଇଯାଇଛି ଚାଲିପାରୁନି ସେଇ ତାର କଷ୍ଟେ ମଷ୍ଟେ ଚଲେଇଛି କାମ କଣ କରିବା ଘର କାମ ନକଲେ ତ ନହେବ।
ହୁଁ। ଆଉ ଆପଣଙ୍କ ଫ୍ୟାମିଲିରେ ଆଉ କିଏ କିଏ ଅଛନ୍ତି।
ଆମର ଅଛନ୍ତି ଆମେ ଆଠ ଜଣ ଫ୍ୟାମିଲି। ଆମେ ଦୁଇ ଆମ ଝିଅ ଦୁଇ। ଆମର ଯାହା ଦେଢଶୁ ଶୁର ବଡ଼ ପୁଅ ସାନ ପୁଅ। ସାନ ପୁଅ ନାହିଁ ପଳେଇଛିି ବାରି ପଦା
ଆଚ୍ଛା।
କ୍ଟର ନେଇକି ବଡ଼ ପୁଅ ତ ଯାଇଥିଲା ସନ୍ଧ୍ୟାବେଳେ ଆସି ପହଞ୍ଚିଲା। ତା ଆଇ ମା ମରିଯାଇଥିଲେ। ଯାଇଥିଲେ ତା ମା ତାଙ୍କୁ ନେଇକି ଆସିଲେ।
ହୁଁ ହୁଁ।
ଆଉ।
ଆଉ କଣ ଆପଣଙ୍କ ବାଡିରେ ସବୁ କଣ ଲଗେଇଛନ୍ତି ଗଛ ସବୁ।
ଆମ ବାଡ଼ିରେ ଲଗାହେଇଛି ଭେଣ୍ଡି ବାଇଗଣ ଆଉ ଲଗା ହେଇଛି କୁନ୍ଦୁଡ଼ି।
ଡେଲି କଣ କରିବେ ନା ଯୋଉ ଆ ଆପଣ ଯେ ପରିବା କାଟୁଛନ୍ତି ପିଆଜ ରସୁଣ ଯେ ଚୋପା ବାହାରୁଛି ତାକୁ ଗୋଟେ ପାଣି ରେ ପକେଇଦେବେ।
ହଁ ଜାଣିଛି ଗଛ ମୂଳେ ଆମେ ଦଉଛୁ। ସେଗୁଡ଼ାସବୁ ଗଛ ମୂଳେ ଦିଆଯାଏ।
ହୁଁ।
ଗଛ ଟାକୁ ହାରମନ ଶକ୍ତି ଅଧିିକା ଦିଏ।
ହୁଁ। ଆଉ ଗରମ କେମିତିଆ ହଉଛି।
ଗରମ ଆମ ଏଠିକି ଟିକେ କମ ଅଛି।
ହୁଁ।
ତମର ସେତ ତ
ଆମର ଏଠି ବହୁତ ଅଧିକ ଗରମ।
ତୋର ପାହାଡ ପାଖ। ଖରା ଘର ଅଛି।
ହଁ ଆମର ଟିକେ ପାହାଡ ପାଖର ଘର ନା ସେଇ ଲଗି ଗରମ ଟିକେ ଅଧିକ।
ନା ତମର ସେଠି ପାହାଡ ଅଛି କି ପାଖ
ହଁ ପାହାଡ ଅଛି ପରା।
ହ ନା
ହୁଁ ଶୀତ ଦିନରେ ଅଧିକା ଶୀତ ଗରମ ଦିନରେ ବି ଅଧିକ ଗରମ ଆଉ ଆପଣଙ୍କ ଘରଟା ବୋଧେ ସମୁଦ୍ର ପାଖରେ।
ଆମର ଜାମ୍ମୁ କାଶ୍ମୀର
ନା ନା ନା ନିଅନ୍ତୁନି କୌଣସି ଜାଗାର ନା ନିଅନ୍ତୁନି ନିଆଯାଏନି।
ହଁ
ହଁ ଆଉ।
ଝରକାଟ ଟା ଦେଇ ଦିଅନ୍ତୁ।
ଆଉ କଣ? ଶାଢୀ ପିନ୍ଧିବାକୁ ଭଲ ଲାଗେ ନା ଡ୍ରେସ ପିନ୍ଧିବାକୁ ଭଲ ଲାଗେ ନା ନାଇଟ୍ ପିନ୍ଧିବାକୁ ଭଲ ଲାଗେ।
ମୁଁ ତ ନାଇଟ ପିନ୍ଧୁଥିଲି ଏଠି ଗାଁ କୁ ଆଇଚି ତ ଆଉ ତ ନାଇଟ ପିନ୍ଧି ହବନି। ଫ କରିବ ଏଇ ଶାଢୀ ଟା ପିନ୍ଧିବାକୁ ନାଇଟଟା।
ହଉ ଗାଡି ଚଲା ଶିଖିଛନ୍ତି।
ନା ସାଇକଲ ଶିଖିଛି ଗାଡି ଶିଖିନି ଶିଖିବା ଅଉ।
ହୁଁ ହୁଁ ଶିଖି ଯିବେ ଆଉ ଧୀରେ ଧୀରେ ଚଲାନ୍ତୁ ଡେଲି ଡେଲି ଘଣ୍ଟେ ଘଣ୍ଟେ
ଗୋଡ଼ ତ ଗୋଡ ତ ଫ୍ରାକଚର ହେଇଗଲାଣି ଆଉ କଣ ଶିଖିବୁ ଗାଡି।
ଠିକ ହେଇଯିବ ଠିକ ହେଇଯିବ।
ଦେଖିଆ
ଆଉ ରାତିରେ କଣ ଖାଇବା ରୁଟି ଟି ଭଜା ଟେ ଭଲ ଭଲ ଖାଇବା କରୁନାହାନ୍ତି। କଣ ରୁଟି ଭଜା ଖାଇବା ଏଇଟା ଗୋଟେ କରିବେ ଗୋଟେ ଭଲ ଭଲ ଆଇଟମ ଯେମିତି ଗୋଟେ ଛୁଆଙ୍କ ପା ଟିକେ ଭଲ ଲାଗିବ ଛୁଆଙ୍କୁ ଏଇ ରୁଟି ଭଜା ଦେନେ ଛୁଆ
ବଞ୍ଚିବା ପାଇଁ କେମିତି ମଣିଷ ଖାଇବା କ ଗରମରେ କିଛି କରି ହଉନି। ବହୁତୁ ଛତୁଆ କରିକି ରଖିଦେମି ବାସ ସମସ୍ତେ ପିଇବେ ଶୋଇବେ।
ବାସ୍ ବାସ୍ ସେଇଟା ଠିକ। ଆଉ
ପଢାପଢ଼ି କଣ ଚାଲିଛି।
ପଢାପଢି ଏଇ କମ୍ପ୍ଲିଟ ହେଲା ଗ୍ରାଜୁଏସନ।
ୟା ପରେ
ୟା ପରେ ପିଜି କରିବି।
ସେଟା କୋଉ ଜାଗାର
ପୁରୀରେ କରିବି ତିନି ବର୍ଷ ରହିଥିଲି ବାଲେଶ୍ଵରରେ ହଁ ଏଫେ ମ ଅଟୋନମନ୍ସ କଲେଜ ରେ ପଢୁଥିଲି। ତା ପୂର୍ବରୁ ପ୍ଲସ ଟୁ ପଢୁଥିଲି ଭଦ୍ରକ ଅଟନମନ୍ସ କଲେଜ ରେ ଏବେ ପଢିବି ଅଁ ସଂସ୍କୃତ ମହା ବିଶ୍ଵବିଦ୍ୟାଳୟରେ ପୁରୀରେ ସେଇଠି ଏବେ ରହିବାର ଅଛି।
ଆଚ୍ଛା।
ସେଠି ନିଜେ ବି ରୋଷେଇ କରିକି ଖାଇ
ହଁ ଭଲ ସେ ନିଜେ ରୋଷେଇ କରି ଧାରଣା ଦ ଭଲସେ ସବୁ ଧୀରେ ଧୀରେ
ହୁଁ। ଏଇଠୁ ଯାହା ଶିଖିକି ଯିବି ଘରେ ଅଛି ଅଳ୍ପ ଅଳ୍ପ ଅଳ୍ପ ଧୀରେ ଧୀରେ ଶିଖ ରଖିକି ଭାତ ତର କାରି ଡାଲି ସି ରଖିକି ନିଜେ ନିଜେ କରିକି ଖାଇବି ଆଉ ହଉ ହଉ ହଉ ରଖିଦେଲି ପରେ କଥାହବା।
ହଉ।